ହାଲୋ ହାଲୋ। ଶୁବୁଚି? ହାଲୋ। ଶୁବୁଚି ମୋ କଥା? ହାଲୋ। ହାଲୋ। ହାଲୋ। ଶୁବୁଚି।
ହାଲୋ।
ହଁ ଶୁବୁଚି।
ନାଇଁ ଏଇନା ଶୁବୁଲା। କଣ କରୁଚ?
ଓହୋ ଏଇ ମୁଁ ଏଇ ସନ୍ଧ୍ୟା ବେଳେ ବସଥିଲି ଆଉ। ତମେ କଣ କରୁଚ?
ମୁଁ ଏଇ ସନ୍ଧ୍ୟା ଦେଇକି, ପୁରାଣ ପଢିକି ଆସଥିଲି ଆଉ।
ଓହୋ ତମେ ସ ହଁ ମୁଁ ଏଇ ସନ୍ଧ୍ୟା ବେଳେ ଟିକେ ଖାଇଲି ଏଇ ଯୋଉ ଉଁ ଆ ଆଣଥିଲି ଖରାବେଳେ ଯାଇଥିଲି ଖରା ବେଳେ ବିରିୟାନୀ ଆଣିଥିଲି ସେଥିରୁ ର ଖିଦେଇଥିଲିି ସନ୍ଧ୍ୟାବେଳେ ଟିକେ ଖାଇଲି। ତମେ କଣ ଖାଇଲ? ନା ନା ଭେଜ ଅଜି ସୋମବାର ଅଛି ନା।
ଆଚ୍ଛା ଛା ଭଲ। ନାଇଁ ମୁଁ ସନ୍ଧ୍ୟାବେଳେ କିଛି ଖାଇଦେଲି। ତାପରେ ଯାଇ ଖାଇବି ଆଉ ଆଜି ମୋର ଉପାସ ନା।
ଓ ତମେ ସୋମବାରିଆ ଉପବାସ କର କି?
ହଁ ଆମେ ସୋମବାର କ
ମାନେ ଯୋଉ ଶିବଙ୍କର ଯୋଉ
ହଁ ହଁ ମୁଁ ଟେନ୍ କ୍ଲାସରୁ ଦଶମ ଶ୍ରେଣୀରୁ ମୁଁ ଏ ଉପାସଟା କରେ।
ଓହୋ କଣ କେମିତି କର ସେଟା?
ମାନେ ମୁଁ ଆଗରୁ ମାନେ ଯେତେଳେ ମୋର ଯେତେଳେ ଟେନ୍ କ୍ଲାସ୍ ଥିଲା ସେଇ ଟାଇମ୍ ରେ ମୁଁ ଉପାସ କ ଏକ୍ଟୁଆଲି ଏଜାମ ପୂର୍ବରୁ। ତ ଏମିତି ସୋମବାର ଦିନ ଅରୁଆ ଖାଏ, ବିନା ପିଆଜ ରସୁଣ। ତ ସେତେଳେ କଣ କରୁ ନା ମୁଁ ବାହାରେ ଖାଇଦିଏ ମାନେ ବାହାରେ ମାନେ ବିନା ପିଆଜ ରସୁଣ କିନ୍ତୁ ଦୋକାନ ହେରିକରେ ଖାଏ, କିନ୍ତୁ ଏବେ କଣ କରୁଚି ନା ବାହାରେ ଖାଉନି। ଆଉ ଦୋକାନ ଗରିକାରେ ବି ଖାଉନି କାରଣ କିଏ କୋଉ ହା ତରେ ପିଆଜ ରସୁଣ ଖାଇକି ଇଏ କରିକି ଆଧେଇ ନଥିବ ରୋଷେଇ କରିଥିବ ଖାଇଆ କଥା ନୁହଁ।
ହଁ ହଁ ତାପରେ ସେ ଯୋଉ ପ୍ଲେଟ ବି ଦିଅନ୍ତି ସେ ପ୍ଲେଟ ରେ ବି କିଏ ଖାଇଥିବ କଣ କରିଥିବ?
ସେଇ କଥା ମୁଁ ସେଥିାଇଁ ବାହାରେ ବି ଖାଉନି କି ଆଣିକି ବି ଖାଉନୁ ବାହାରେ ଯାହା ବି ଘରେ ତିଆରି କରି ନିଜେ ତିଆରି କରିବି ଖଲି ମା ଯାହା ତିଆରି କରିବେ ସେଇଟାକୁ ଟିକେ ଖାଉଚି।
ଓହୋ ତାପରେ ବି ଯୋଉ ଆମେ ଘରେ ତିଆରି କରି ଖାଇଲେ ଆମେ ସୁସ୍ଥ ରହିବା ସବୁବେଳେ।
ହଁ ସେଇଟା ତ ଠିକ କଥା। ତାପରେ ବି ଘର ପାଖରେ ସବୁ ଯୋଉ ଆଣ୍ଟି ଅଛନ୍ତି କି ପାଖରେ ପଡୋଶି ଯିଏ ତାଙ୍କ ଘରେ ବି ମୁଁ ଖାଏନି କିଏ କୋଉ ହାତରେ କୋଉ ପ୍ଲେଟ ରେ ମିଶେଇ ନ ଦବ। ଖାଲି ମାଙ୍କ ହା ତରେ ମୁଁ ନିଜେ ରୋଷେଇ କରି ଖାଏ ନହେଲେ ଆଉ କେ ଦେଲେ ଖାଏନି ଖାଲି ସୋମବଟା ଆଉ ବା କିବାରେ ଖାଇଦିଏ। ଆଉ ତମ ଦେହ ଭଲ ଅଛି?
ହଁ ମୋର ପା ବାହାର ଖାଇବା ଖାଇକି ଦେହ ଟିକେ ଅସୁସ୍ଥ ହେଇଯାଇଥିଲା। ଏଇ ସାଙ୍ଗେ ଟିକେ ଏଇ ଭଲ। ଯୋଉ ମେଡିସିନ ଖାଇକି ଅପରେସନ ଗୋଟେ ହେଲା।
ଅଫିସି ନେଇଚି।
ହଁ ଏଇପା ମୋର ହେଇ ଯାଇଥିଲା। ଏ ଯୋଉ ପିତ୍ତକୋଷ ଯୋଉ ଗଲ ବ୍ଲାଡର ରହୁଛି ତା ଦେହରେ ଷ୍ଟୋନ ହେଇଯାଇଥିଲା ତାର। ଆ ସେଇଥିପାଇ ଅପରେସନ ହବାକୁ ପଡିଲା। ଏଇ ଏପ୍ରିଲ ରେ ଅପରେସନ ହେଲା ଏବେ ସେଥି ପାଇଁ ଟିକେ ଘରେ ସେ ଜଗିକି ଜଖି କି ଟିକେ ଖାଇବାକୁ ପଡୁଛି ଆଉ। ମୁଁ ଟିକେ ବହୁତୁ ଟିକେ ବାହାର ଖାଇବା ଆଗରୁ ଖାଇଦିଏ।
ପ୍ଲେମେ। ଓହୋ।
ଏବେ ସବୁବେଳେ ସେଇ ସିଜା ଖାଇବାକୁ ପଡୁଛି। ହଁ ବା।
ହ ହଁ ବାହାର ଖାଇବା ସିନା ଆମ ପାଟି ପାଇଁ ଭଲ। କିନ୍ତୁ ଆମ ପେଟ ପାଇଁ ଜମା ଭଲ ନୁହଁ ତୁ ସେଇଟା ଜମା ଖାଇବନି।
ହ
ବହୁତୁ ଖରାପ ଦେହ ପାଇଁ। ଆଉ ଘରେ ସମସ୍ତେ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି ସମସ୍ତେ। ତେ। ଏଇଠି ତ ଆମେ ଏଇ ଆମ ଗାଁରେ ସମସ୍ତେ ବଡ ପ୍ୟାମିଲି ଗୋଟେ। ଆଉ ଏଇଠି ହେଇ ଆମେ ରହୁଛୁ ଭାଇ ମୁଁ ବାପା ମା। ଏଟିକି ପାଟେ ପାଠ ପଢା ପାଇଁ ଆମେ ଏଠି ଆସି ରହୁଛୁ ଆଉ।
ଉଁ ହୁଁ। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ଘରେ ଭଲ ଅଛନ୍ତି ସବୁ। ତମ ଘରେ କେମିତି ଅଛନ୍ତି?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ଆଜି ଦି ପହରେ କ ଖାଇ ଥିଲ?
ଆଜି ଦି ପହରେ ଆଜି ହେଇଥିଲା। ଭାତ, ଡାଲମା ହେଇଥିଲା ଯୋଉ ପଣସ କଠା ଆଳୁ ସବୁ ପଡିକି। ଭାତ ଡାଲମା ହେଇଥିଲା। ଆଉ କଳମ ଶାଗ ଭଜା। ଆଉ ଆଳୁ ଚୋଖା ଉ ଆଉ ହେଲା ଆମର ପାମ୍ପଡ଼।
ତୁମକୁ ରୋଷେଇ ଆସେ?
ହଁ ମତେ ଆସେ। ମତେ ଆସେ ସବୁ ଭଲ ଭଲ ଯୋଉଗୁଡା ସବୁ ନନଭେଜ ଯଉ ଆମିଷ ଯେତିକି ସବୁ ଆ ଯେତିକି ସବୁ ତାର ଆଇଟମ ଗୁଟା ସବୁ ଯାକ ତିଆରି କରେ ଆଉ ଯାହା ସବୁ। ଏବେ ସବୁ ବିରିୟାନୀ ହଉ ଆମର ଯାହା ସବୁ ହେଲା ଆମର ଚାଉମିନ ଫାଓମିନି ଯୋଉଗୁଡା ସବୁ ସବୁ ବନେଇ ଆସେ ମତେ।
ବାହା ଭଲ ଆଉ। ହଁ ମତେ ବି ବନେଇ ଆସେ ଆଉ ରଜ କେମିତି କଟିଲା ତମର?
ହଁ ରଜ ଟା ଆମେ ମାନେ ଦିଏ ତିନିଟା ରଜ ପୁରା ଭଲ ଭାବେ ପାଳନ କରୁ। ବେଶୀ କରି ଝିଅ ପିଲା ମାନଙ୍କର ବେଶୀ ଟିକେ ରଜରେ ମସ ମଜା ମସ୍ତି ଝିଅ ପିଲାମାନେ ବେଶୀ ଟିକେ କରନ୍ତି।
ହଁ।
ଆଉ ଆଗ ତ ଦେଖୁଚ ଯୋଉ ଭଳିଆ ଗରମ ହଉଥିଲା। ମୁଁ କରିଥିଲି ଦିଟା ଡ୍ରେସ କରିଥିଲି। ହାଲୋ।
ହଁ ହ୍ୟାଲୋ।
ମୁଁ ହଁ ମୁଁ ତିନିଟା ଡ୍ରେସ କରିଥିଲି ଆଉ ଶାଢ଼ୀ ଯେହେତୁ ଘରେ ମା ଯେ କହିଲେ ବୋହୁତୁ ସେଥି ଶାଢୀ ଗୋଟେ ଶାଢୀ କିଣି ଆଣିଥିଲି ଆଉ ଗୋଟେ ମାଆଙ୍କ ପାଖରେ ଥିଲା ତିର ଚାରିଟା ବେଳେ ଶାଢୀ ଟିକେ ପିନ୍ଧୁ ଦଉଥିଲି ଆଉ। ଦିଟା ଯଉ ଶାଢ଼ୀ ପିନ୍ଧି ଦେଇ। ହେଁ
କୋଉ ପିଠା ଖାଇଥିଲ ଏଥର? କୋ
ଏଥର ଆମ ଘରେ ବନା ହେଇଥିଲା ଯୋଉଟା ପ୍ରଥମ ରଜରେ ଆମର ହେଇଥିଲା ପିଠା ହେଇଥିଲା ପୋଡ ପିଠା ହେଇଥିଲା ଆଉ ଯୋଉ ଆମର ନ ଚକୁଳି ହେଇଥିଲା। ଆଉ ମଟର ତରକାରୀ ହେଇଥିଲା ପ୍ରଥମ ରଜରେ। ଆଉ ସେ ଦ୍ଵିତୀୟ ରଜରେ ତ ସଂକ୍ରାନ୍ତି ପଡିଥିଲା ଆମର ସେଦିନ ପିଆଜ ରସୁଣ କେ ଖାଆନ୍ତିନି ଆଉ ଅରୁଆ ଫରୁଆ ସେଦିନ ସବୁ ଖାଇଲି ସେଇ ପୋଡ ପିଠା ଥିଲା ବି ସେ ସଂକ୍ରାନ୍ତି ଦିନକୁ ଆଉ ସେଦିନ ସବୁ ଆମେ ଯାହା ଖାଇଲୁ ଆଉ ଶେଷ ରଜ ଦିନକୁ ଆମର କରିଥିଲେ ଏଇ ଯୋଉ ଆମର ଦହିବରା କରିଥିଲେ ଘରେ। ଦହିବରା କରିଥିଲେ, ଚକୁଳି କରିଥିଲେ, ତମେ କଣ ଖାଇଲ ରଜରେ?
ଆମର ତ ପିଠା ହବନି ଆମର ତ ଓଡିଆ ଘରେ ଅଛି ନା ମାନେ ଯାହାଙ୍କର ମାନେ ବର୍ଷିକିଆ ଯାଇଥିବନି ତ ପିଠା ହବନି ତ ମୋ ଗୋଟେ ବଡା ବାପାଙ୍କ ପୁଅଙ୍କର ଡେଥ ହେଇଥିଲା ନା ଆଉ ପଚିଶ ତାରେ ତାଙ୍କର ବର୍ସିକିଆ ପୁରିବ ତ ସେଥିପାଇଁ ଆମର ରଜରେ ପିଠା ହେଇନଥିଲା
ଓ କେତେ ବର୍ଷ ବୟସର କଣ ହେଇଥିଲା?
ତାଙ୍କର ଡାଇବେଟିଶ୍ ହେଇଥିଲା ନା ଦେହରେ ପାଣି ଜମିକି ଦେହ ହାତ ଫୁଲି ଯାଇଥିଲା। କିଡନୀ ଉପରେ ଇଫେକ୍ଟ ପକେଇଥିଲା ଡାଇଲିସିସ୍ ହେଇଥିଲା ତ ସେଥି ପାଇଁ ତାଙ୍କ ତାଙ୍କ ବୟସ ତଥାପି ଚାଳିଶ ପଇଁତିରିଶ ଚାଳିଶ ବୟସ ହବ ହଁ ବହୁତ କମ୍ ବୟସ। ତାଙ୍କର ଗୋଟେ ପୁଅ ଗୋଟେ ଝିଅ ଗୋଟେ ପୁଅ ପଢୁଛି ପ୍ଲସ ଥ୍ରି ଫାଷ୍ଟ ଇଅର୍। ଆଉ ଗୋଟେ ଝିଅ ଆଠ ନଅ ବର୍ଷର।
ହଁ ବା ଆଜିକାଲି ତିରିଶ ବର୍ଷ ଡେଇଁଲା ମାନେ କଣ ରୋଗ ହବ ମାନେ କିଛି କହିହବନି। ଏଇତ ଆମେ ଏଇ କୋ କୋଡିଏ ବାଇଶି ବର୍ଷରୁ ଆମକୁ ଏଇ ଏତେ ମାନେ ଦେହ ବା
ସେଇ କଥା ମୋର ବି ମୋର ବି ଦେହ ଖରାପ ହେଇ ଥିଲା ମୋ ଯେତେବେଳେ ଏକୋଇଶି ବାଇଶି ବର୍ଷ ହେଇଥିଲା ଏକୋଇଶ ବର୍ଷ ହେଇଥିଲା ମୋର ବି କଲେଷ୍ଟ୍ରୋଲ ବଢି ଯାଇଥିଲା ବହୁତ ବଢିଆ ଥିଲା ଦୁଇଶ ଅଶୀ।
ସେଇ ବା କୁହନ୍ତି ପ୍ରାୟ ସବୁ ବାଇଶି ବର୍ଷରେ ବେଶୀ ଟିକେ ଖରାପ ହୁଏ ମୋର ସେଇ ଦୁନିଆ ଦେହ ଖରାପ ହେଲା ଫ୍ୟା ଫ୍ୟାଟି ଲିଭର୍ ବାହାରି ପଡ଼ିଲା ତାପରେ ଆମର ଯୋଉ କଣ ସେଟା ଆମର ଗଲ ବ୍ଲାଡର ଷ୍ଟୋନ ଅପରେସନ ପ ହେଲା ଜଷ୍ଟ ଅପରେସନ ସରିଚି କିଛି ଦିନ୍ ପନ୍ଦର ଦିନ ଖଣ୍ଡ ଅପରେସନ ପନ୍ଦର ଦିନ, ମାସ, ପନ୍ଦର ଦିନ, କୋଡିଏ ଦିନ ମେଡିସିନ ଖାଇଚି ତାପରେ ଘରକୁ ଆସିଲି ଘରକୁ ଆସିଲେ ମେଡିକାଲ ରେ ପନ୍ଦର ଦିନ ସରିଲା ପରେ ଆସିଲି ଘରକୁ ଆସିଲା ପରେ ମୋର ଅର୍ଷ ପୁଣି ବାହାରି ପୁଲା ଅଧିକା ବହୁତ ଅଧିକା ହେଇଗଲା ଆଉ ହେଇଗଲା ତା ପାଇଁ ବି ଦେଖିକି
ଭଲନା
ନାଇଁ ସେ ବା ମୁଁ ଖାଇଲି ଏଲୋପାତିକ ମେଡିସିନ କିଛି ଦିନ ଖାଇଲି। ସେ ଠିକ୍ ହେଲାନି ତାପରେ ହୋମିଓପାଥି ଖାଉଥିଲି ମେଡିସିନି ଆ ଟିକେ ବନ୍ଦ ସେ କହିଥିଲେ ପନ୍ଦର ଦିନ, ମାସେ ଖଣ୍ଡ ଖାଇକି ବନ୍ଦ କରିବାକୁ ପନ୍ଦର ଦିନ, ମାସକ ପରେ ଦିନେ ମେଡିସିନ ବନ୍ଦ କରିଦେଲା ବେଳକୁ ପୁଣି ସେ ଅର୍ଶ
ତାପରେ ଝିଅ ଛୁଆ ବି ବେଶୀ ମେଡ଼ିସିନ ଖାଇବାଟା ବି ଭଲ ନୁହଁ ନା
ହଁ ବା ସେ କଣ କରାଯିବ ଆଉ ସେଗୁଡା ହେଲା ବେଳକୁ ବହୁତ ମାନେ କଷ୍ଟ ହଉଚି ସେଗୁଡା ସବୁ ଆଉ ଖାଇବା ତ ଆମେ କଣ ମାନେ ସବୁବେଳେ ଖାଉଛୁ ସିଝା ସିଝି ଏବେ ତ ଏଇ ଦେହ ଖରାପ ପରେ ସବୁବେଳେ ସିଝା ସିଝି ଚାଲିଛି। ବାହାର ତେଲ ମସଲା ତା ଟେ ଯେହେତୁ ମୋର ପିତ୍ତକୋଷଟା କଟା ହେଇଯାଇଛି ନା ତ ହଜମ ଭଲସେ ମୋର ହଉନି କିଛି ତାଙ୍କ ଖାଇବା ଆ ସେଥିଲାଗି ଟିକେ ଏଗୁଡା ସେିଏ ଟେ ସବୁ କଷ୍ଟ ହଉଛି ଆଉ ଯାହା ଠିକ୍ ସେ ମାନେ ଝାଡା, ଫାଡା ଠିକ୍ ସେ ନ ହେଲା ବେଳେ ପାଇଁ ସେତାର ଅର୍ଷ ଗୁଡ଼ା ବାହାରି ପଡିଲା ସେଥିପାଇଁ ବେଶୀ ସେଗୁଡା ସବୁ ଇଏ ରହୁଛି ଆଉ
ଭାରି କଷ୍ଟ ମୋର ବି ସେମିତି କଲେଷ୍ଟଲ ହେଇଥିଲା ମୁଁ ତିନି ମାସ ସେ
ସିଝା ଖାଇଲ?
ବୋହୁତ କଷ୍ଟ ପାଇଚି ଯାହାହୋଉ ଠକୁରଙ୍କ ଦୟାରୁ ମୁଁ ତିନି ମାସ ପୁରା ଆଇଁଷ ଛାଡି ମୁଁ ବୋହୁତ ଆଗରୁ ମୁଁ ବୋହୁତ ଆଇଁଷ ଖାଏ ମାନେ ସୋମବାରେ ଉପାସ ସିନା କରେ ସୋମବାର କେମିତି ରାତି ପାହିବ ମଙ୍ଗଳବାର ହବ ଆମ ଘରେ ଆଇଁଷ।
ଏ ଭାଇରେ ଆଉ ମୁଁ ବି ବୋହୁତ ଆଇଁଷ ଖାଏ ସେଥିଲାଗି। ମୁଁ ଆଇଁଷ ବୋହୁତ ଖାଏ ଆଉ ବାହାର
ବାହାରିଗଲା
ହଁ ବା ଆଉ ବାହାର ଖାଇବା ଯୋଉ ଆମର ହେଲା ଯୋଉଷ୍ଟିଟ୍ ଫୁଡ ଯେତିକ ଗୋଟେ ସବୁ ରହିଲା ଆମର ମ୍ୟାଗି ହୋଉ ଚାଓମିନ ହୋଉ ବାହାରୁ ଯୋଉ ଯୋଉ ମୋମୋଜ ହୋଉ ସବୁବେଳେ ପ୍ରତି ସପ୍ତାହରେ ନିହାତି ଚାରି ପାଞ୍ଚ ଥର ମୁଁ ଯାଇକି ମୋମୋଶ୍ ଖାଇଥିବି। ନାଁ ଆଉ ଏଇ ପାଖରେ ମାର୍କେଟ ରହିଲା ସବୁବେଳେ
ତ ସତକ ହଁ ସତ କଥା ହେଲା କିନ୍ତୁ ମଇଦା ଜିନିଷ ନା ଝିଅ ଛୁଆ ଖାଇବା ବେଶୀ ଭଲ ନୁହଁ। ଝିଅ ଛୁଆଙ୍କ ପାଇଁ ମଇଦା ଟା ବୋହୁତ ଖରାପ ପୁରା ବିଷାକ୍ତ ସହ ସମାନ ମଇଦା ଆଉ ଚିନି।
ହଁ ବା ଆଉ କଣ କରିବା ସେଗୁଡା ସବୁ ମୁଁ ଏଇ ଖା ଜାଣି ଛୋଟ ବେଳେ ସେ ଅଭ୍ୟାସ ହେଇଛି ଘରେ ସବୁ ମାନେ ଟିକେ ଅତି ଗେଲା କରିଦେଇକି ସବୁ ଦେଇ ଦିଅନ୍ତି ଆମେ ସେଇ ଆଉ ଖାଇ ଦେଇକି ସତରେ ବୋମା କଣ ମୋମକୁ ଟିକେ ଲୋଭ ପାଇଁ ଖାଇ ଦିଅନ୍ତି ଆମେ କିନ୍ତୁ ପାଟି ସ୍ଵାଦ ପାଇଁ ଖାଇଦିଅନ୍ତି କିନ୍ତୁ ତାପର ତା ତାରେ ଯୋଉ ମେଡିସିନ ଭାଇଲୋ ସେ ଯୋଉ ମେଡିସିନ ଖାଇ ଖାଇକି ମାନେ ଅତ୍ୟଧିକ ମାନେ ବିରକ୍ତ ହେଇଯାଏ ପୁରା ମଣିଷ ପୁରା ସତରେ
ଠିକ କଥା ମାନେ ଆମର କିଛିଟା ଛୋଟ ଖରାପ ଅଭ୍ୟାସ ଯୋଗୁଁ ଆମେମାନେ ବି କଷ୍ଟ ପାଆନ୍ତି। ମାନେ ପରିବାର ଲୋକ ବି କଷ୍ଟ ପାଆନ୍ତି ଯଦି ଆମେ ମୂ ଳୁରୁ ସେଇଟାକୁ ଅଭ୍ୟାସ ସେଟାକୁ ବଦଳେଇ ଦେଇକି ଶରୀରର ଯତ୍ନ ଠିକ ସେ ନେଇଥାନ୍ତେ ତାଲେ ଏତେ କଷ୍ଟ ପାଇନଥାନ୍ତେ।
ସେଇ ବା ତାପରେ ମୋର ବି ତାପରେ ଏ ଯୋଉ ଥରକ ଅପରେସନ ହେଲା ସେ ଯୋଉ କଟାକଟି ଯୋଉ ପ୍ରକାର ସବୁ ହେଇଚି। ମାନେ ଭଗବାନ ମୁଁ ତାପରେ
ବୋହୁତ କଷ୍ଟ ହେଇଥିବ ତମକୁ ନା?
ହଁ ସବୁ ପୁରା ଜଣା ପଡୁଥାଏ କାହିଁକିନା ସେ ଯୋଉ ଦିଆ ହେଇଥିଲା ଆମର ଯୋଉ ଗୋଦଡା ଇଞ୍ଜେକସନ ଯୋଉ ଆନା ସେଶିଆ ଯୋଉ ଦୋଉଚନ୍ତି ସେଟା ମାନେ କଣ ହେଲା ନା ଠିକ ସେ ଭଲସେ ବୋଧେ କାମ କଲାନି ତ ବୋହୁତ ଯନ୍ତ୍ରଣା ହେଲା ପୁରା।
ଉଁ ହୁଁ।
ହୋଉ ଆମେ ତାଲେ ପରବର୍ତ୍ତୀ କଲରେ କଥା ହବା ସେ ବିଷୟରେ ଆଉ।
ହଁ କଥା ହବା ଏଇ ବିଷୟରେ ହଉ ତାଲେ ମୁଁ ପଛରେ କଥା ହୋଉଚି।
ରଖୁଚି ହଁ।